ହଁ ହ୍ୟାଲୋ।
ହଁ ଭାଇ କେମିତି ଅଛନ୍ତି?
ହଁ ଭାଇ ଏକଦମ୍ ବଢ଼ିଆ। ଆଉ ଆପଣ କେମିତି ଅଛନ୍ତି?
ହଁ ଭାଇ ପୁରା ମସ୍ତ୍ ଚାଲିଚି ଆଉ ଜିବନରେ ଚାଲିଚି। ଉ ମୁଁ ଶୁଣିଲି ଭାଇ ଆପଣଙ୍କ ସେପଟେ ପୋଖରୀ କାମ ସବୁ ଚାଲିଚି।
ହଁ ସେ କାମ ସରକାର ତରଫରୁ ବହୁତ କିଛି କାମ ଆସିଥିଲା। ତ ସେଇ ଯୋଗୁଁ ଯେମିତି ଖରାଦିନେ ବି ପାଣି ଶୁଖିଯାଇଚି ନା ତ ପୋଖରୀ କାମ କରିବା ପାଇଁ ତାର ରକ୍ଷଣଭେକ୍ଷଣ କରିବା ପାଇଁ ବହୁତ କିଛି ସରକାର ତରଫରୁ ବହୁତ କିଛି ଯୋଜନା ଆସିଥିଲା ତ ସେଇ ହିସାବରେ ମାନେ ଯେତିକି ସବୁ ପୋଖରୀ ଅଛି ତ ତାର ମାନେ ଯେମିତିକି ତା ଅଳିଆ ସଫା କରିବା ଆଉ ତାହାକୁ ଅଧିକ ଗଭୀର କରିବା କି ଫଳରେ ଭବିଷ୍ୟତରେ ପାଣି ଅଧିକ ସରକ୍ଷିତ କରି ରଖିପାରିବା ତ ସେଇ ଯୋଗୁ ବହୁତ କିଛି ପୋଖରୀର କାମ ଆଉ ତା ହୁଡ଼ାର ରକ୍ଷାଣଭେକ୍ଷଣ ସବୁ ଚାଲିଚି। ତ ଉନ୍ନତିମାନର ଯେମିତି ଗାଧେଇବା ପାଇଁ ସୁବିଧା ଥାଏ। ଯେମିତି ଆମରି ବନାନ୍ତି। ସିମେଣ୍ଟରେ ତିଆରି ପାହାଚ ତିଆରି କରନ୍ତି କରା ଚାଲିଚି। ତ ଏଇଭଳିଆ ସବୁ ବହୁତ ପ୍ରକାର କାମ ଚାଲିଚି। ଆଉ ତା ହୁଡ଼ାକୁ ବହୁତ ମାନେ ଅଧିକ ମଜବୁତ୍ ବନେଇବା ପାଇଁ ତାକୁ ଅଧିକ ମାନେ ମାଟି ପକେଇ ଅଧିକ ମଜବୁତ ତିଆରି କରାଯାଉଚି। କି ଭବିଷ୍ୟତରେ ଯେମିତି ବର୍ଷା ଦିନେ ତାର ହୁଡ଼ା ନ ଭାଙ୍ଗିବା ପାଇଁ ତ ଏଇଭଳିଆ ବୋହୁତ କିଛି ପଦକ୍ଷେପ ନିଆଯାଇକି ଆଉ ମୁଁ କହିନ୍ ପୋଖରୀ ପୋଖରୀରେ କାମ ଚାଲିଚି। ଆଉ ଏଇଭଳିଆ ଆଉ ଆଉ ଆପଣଙ୍କ ପଟେ କିଛି ସେମିତି ସରକାର କିଛି ମାନେ ଦିଆଯାଉଛି କି ନାଇ ସରକାର ତରଫରୁ କିଛି ମାନେ ସୁବିଧା ସୁଯୋଗ।
ହଁ ଭାଇ ଏପଟେ ବି ଏଁ ସବୁ ପୋଖରୀରେ ସଫା ହେଇକି ପାଣି କାଡା ହୋଉଚି। ଦେନ୍ ଆଁ ତାକୁ କରାହୋଉଚି। ଆଉ ମୁଁ ଟେ କଥା ହେଇଥିଲି ଟିକେ ପୋଖରୀର ମାଟି ପାଇଁ ଆମର ଏପଟେ ହୁଁ ସେମାନେ କହିଲେ ନା ନାଇଁ ମାଟି ମିଳିବନି ତ ଭାବିଲି ଭାଇଙ୍କ ସହ ଟିକେ କଥା ହେଲେ ସେପଟେ ମାଟିରେ କଣ ବ୍ୟବସ୍ଥା ଥିଲେ। ଯାହା ବି ପାଖ ତ ହଁ ଆଣିକି ଟିକେ ପକେଇ ଯାଆନ୍ତୁ ଆଉ। ତ ସେଇ ବିଷୟରେ ଆପଣଙ୍କୁ ଫୋନ କରୁଥିଲି। ତ କଣ ସାହାଯ୍ୟ ମିଳିପାରିବ କି ମାଟିରୁ।
ନିଶ୍ଚିତ ରୂପେ ସାହାଯ୍ୟ କାହିଁକି ମିଳିବନି। ଯଦି ଭାଇଗଣେ କହିବେ ତ ପୋଖରୀରୁ ମାଟି ଖୋଳା ଚାଲିଛି ବହୁତ ଲୋକ ନେଉଛନ୍ତି ସମସ୍ତେ ନିଜ ନିଜ ମାନେ ବାଡ଼ିରେ ପକାଉଛନ୍ତି। ଆଉ ପୋଖରୀ ମାଟିକୁ ବହୁତ ଉର୍ବର ହିସାବରେ ବି ଗଣାାଯାଏ ତ ଆପଣ ଯଦି ଚାହିଁବେ ପୋଖରୀ ମାଟି ଇଏ କରିବା ପାଇଁ ସେ ଅଳ୍ପ କିଛି ଶୁଳ୍କ ନେଉଛନ୍ତି ଯେମିତିକି ମାନେ ଟ୍ରାକ୍ଟର ହେଉ କି ଟ୍ରକରେ ଯେଉଁ ଆମେ ନେଇ ଯେଉଁ ଯାନବାହାନ ନେଇକି ଢାଳୁଛନ୍ତି ତ ତାର କିଛି ସେମାନେ ଖର୍ଚ୍ଚଟା ଦେବାକୁ ପଡ଼ିବ ନହେଲେ ଆପଣ ସହଜରେ ଖାଲି କହିଦେଲେ ଦୁଇରୁ ତିନି ଗାଡ଼ି ଆପଣ ଚାହିଁଲେ ଆରାମ ସେ ମାନେ ଅତି ସହଜରେ ନେଇପାରିବେ। ତ କେହି କିଛି ଆପଣଙ୍କୁ କେହି କିଛି କହିବେନି ତ ସେଇଭଳିଆ ଆଉ
ଆଛା ଆଛା ଆଉ ଆପଣ ଯୋଉ ଗାଁ ର ଅନ୍ତିମ ଯୋଉ ଅଛି ବିଦ୍ୟାଳୟ ସେଇ କାମ ଚାଲିଥିଲା ସେଇ କାମ ବିଷୟରେ ଜଣେ ଶିକ୍ଷକ ପଚାରୁଥିଲେ ତ ସେଇ ସେଇ କାମଟ କେମିତି କଣ ଚାଲିଛି? ସେ କାମ ସମାପ୍ତ ହେଲେଣିି ନା ହେଇନି?
ହଁ ଏବେ ତ ମତେ ଯେତିକି ଜଣାଅଛି କି କାମ ସମାପ୍ତ ହେଇ ସାରିଲାଣି ତ ସେଇ ବିଦ୍ୟାଳୟରେ ଆଉ ଚାଲିଥିଲା କି ତାରି ଯେଉଁ ପାଚେରୀ ଥିଲା ତାକୁ ତାର ମାନେ ରକ୍ଷଣାବେକ୍ଷଣ ପାଇଁ ଆଉ ନୂତନ ପାଚେରୀର ମାନେ ପାଇଁ ଆସିଥିଲା ପ୍ରକଳ୍ପ ତ ତା କାମ ସରିଲାଣି ଆଉ ତାକୁ ମାନେ କଲର୍ କରିକି ବହୁତ ରଙ୍ଗ ଲଗେଇକି ଯେମିତି ଛୋଟ ଛୁଆଁର ଚିତ୍ର କି ଛୋଟ ଛୁଆ ଖେଳିବା ପାଇଁ ଆଉ ଥିଲା ଗୋଟେ ଆମ ଭାରତ ସରକାର ଯେମିତି ସ୍ଲୋଗାନ ଥିଲା କି ସଭିଆ ପଢ଼ନ୍ତୁ ସଭିଆ ଵଢ଼ିବା ତ ଏଇଭଳିଆ ସବୁ କିଛି ଇଏ କରି ଚିତ୍ର କରିକି ଇଏ କରିକି ତ କାମ ଚାଲିଥିଲା ଆଉ ମୋ ହିସାବରେ ସେଇଟା ସରିସାରିଲାଣି ମାନେ ସରିଷି ଯିବଣି ହେଲେ ମୁଁ ମାନେ ସି ଏତେ ନିଶ୍ଚିତ ନୁହେଁ କିନ୍ତୁ ମୋତେ ଲାଗୁଛି ସେଇଟା ସରି ସାରିବନି। ଆଉ ଆପଣ ଯେଉଁ ବ୍ରିଜ୍ ଫ୍ରିଜ୍ ଯେଉଁ ବ୍ରିଜ୍ ଯରିକା ତିଆରି ହେଉଛି ଥିଲା କି ସେ ଯେଉଁ ନାଳ ଆରିକା ତାର ଏବେ ମାନେ କାମ ସରିଲାନି ନା ଅଛି?
ଭାଇ ଆଉ କଣ କହିବୁ ସେଇ ବ୍ରିଜ କାମ ଅଧାରେ ସ୍ଥଗିତ କରିଛନ୍ତି ନା ସରକାର ଶୁଣିଛି ନା ପ୍ରଶାସନ ଶୁଣୁଛି କେହି ଶୁଣିୁନାହାନ୍ତି ଅଧା ବ୍ରିଜ କାମକୁ ସ୍ଥଗିତ କରୁଛି ଲୋକମାନେ ଏଇ ଗାଁ ଲୋକ ନା ସେ ଗାଁ ଯାଇପଡୁଛନ୍ତି ବହୁତ ଅସୁବିଧା ନଦୀରେ ବହୁତ କଷ୍ଟ ଯାଉଛନ୍ତିି ଆଉ ଯଦି ରାସ୍ତା ଜାଣିଛନ୍ତି ଆପଣ ଏକାନି ବୁଲି ବୁଲି ଗଲେ ଦୁଇ ଟୁ ସାଢେ ତିନି କିଲୋମିଟର ହଉଛି ତ ସେଇ ରାସ୍ତାକୁ ଦେଇ ଯାଉଛନ୍ତି। ଏଇ ବ୍ରିଜ କାମ ଲାଗୁଛି ଆଗାମୀ ଆହୁରି ପାଞ୍ଚ ବର୍ଷ ଲାଗିବ। ଏଇ ବ୍ରୀଜ୍ କଣ ସମର୍ଥ ହବା ପାଇଁ ଦେଖାଯାଉ କଣ ହଉଛି ଆପଣ ଜଣେ ଗ୍ରାମର ଭାଇ ହେଇ ଏଇ ବ୍ରିଜ କାମ ସବୁ ବୁଝାବୁଝି କରୁଥିଲେ ସେମାନେ ବି ଆଉ ଏତେ ମନ ଧ୍ୟାନ ଦଉନାହାନ୍ତି କାହିଁକି ନା ସରକାର ତରଫରେ ପଇସା ବି ମିଳୁନଥିବ ଆଉ କହୁଥିଲେ ସେ ସ୍କୁଲ କାମ ବି ଚାଲିଛି ଆଉ ମତେ ଟିକେ ଜଣେଇବେ ଆଉ ସେଇ ପୋଖରୀ ଟାବି କଣ ହେଲେ ମତେ ଟିକେ ଜଣେଇବେ ଟିକେ
ହେଲେ ତ ମୁ ଯଦି ପୋଖରୀରେ ଏବେ ଚାଲିଛି ଯଦି କାମ ମୁଁ କହିଦେଲେ ସେମାନେ ମନା କରିବେନି ଆଉ ଦେଇଦେବେ। ବାକି ମୋତେ ଟିକିଏ ଖାଲି ସମୟ ଦିଅନ୍ତୁ କି କିଏ ସେ ପୋଖରୀ କାମ ବୁଝାବୁଝି କରୁଛି ଜାଣିବାକୁ ଜାଣିଲେ ସେ ଆପଣଙ୍କୁ ନିଶ୍ଚିତ ରୂପେ ଜଣେଇଦେବି ଆଉ ସେଇ ବ୍ରିଜ୍ କାମ ଏବେ ତ ସାରିବାକୁ ପଡ଼ିବ ନସାରିଲେ ଭବିଷ୍ୟତରେ ବର୍ଷା ଦିନ ଆସୁଛି ବର୍ଷା ଦିନେ ପାଣି ବଢ଼ି ହେବ ତ ବ୍ରିଜ୍ କାମ ନ ସରିଲେ ତ ଯିବା ଆସିବାରେ ବହୁତ ହଇରାଣ ହେଇଯିବେ ଲୋକ ତ ମାନେ ଗୋଟେ ପ୍ରକାର କୁହନ୍ତିନି ଦୀପରେ ଖସିକି ରହିଗଲାବେେଳେ ରହିଯିବେ ଯଦି ବନ୍ୟା ଫନ୍ୟା ଭଳିଆ ଆସିବା ପରିସ୍ଥିତି ସୃଷ୍ଟି ହେବ ତ ଗାଁ ଲୋକ ବହୁତ ହଇରାଣ ହେଇଯିବେ ତ ତା ତା ତା
ପୂର୍ବରୁ କି ଅଳ୍ପ କରିବାକୁ ପଡ଼ିବ। ନହେଲେ ଅସୁବିଧାର ଆମେ ବହୁତ ସମ୍ମୁଖୀନ ହବା ଯଦି ସେ ବ୍ରିଜ୍ କାମ ସମୟ ପୂର୍ବୁରୁ ନ ସାରନ୍ତି ତ।
ହଁ ହଁ ଭାଇ ଠିକ କହିଲ। ଆଉ ସେଇଟା ହିଁ ଆମେ ଏଁ ଗାଁ ଗାଁ ମାନେ ସବୁ କଥା ହଉଥିଲୁ। କେମିତି କଣ ସେ ବ୍ରିଜ୍ ଟା ସମାପ୍ତ ହବ। ଆଉ ସେଇ ଭାଇ ଙ୍କୁ ବି କଥା ହେଇଛୁ ଯି ଯୋଉ କାମ ବହୁତ ଜଲଦି କରୁଛନ୍ତି। କାହିଁକି ନା ସେଇ ବ୍ରିଜ୍ ଟା ହିଁ ଟା ଗାଙ୍କୁୁ ଯୋଡିକି ରଖିଛି ତାହା ଯଦି ଭାଙ୍ଗିଯିବ ତ ହୁଁ ଗାଁ ଲୋକ ମାନେ ବହୁତ ଅସୁବିଧା ହଉଛନ୍ତି। ଯିବା ଆସିବା ବେପାର ହଉ କାହିଁକିନା ସେ ଗାଁ ରେ ବହୁତ ଭଲ ପରିବା ପତ୍ର ହୁଏ। ଆଉ ଏଇ ସମୟରେ ଯାହାବି ବଜାରରେ ପରିବା ରେଟ ଅଧିକା ଅଛି। କିନ୍ତୁ ସେଇ ଗାଁ ଯାଁରେ ପରିବା ପତ୍ର ଭଲ ଆଦାୟ ହୁଏ ତ ଶସ୍ତା ବି ମିଳେ। ଆମେ ବି ଯାଉଛୁ ଯାଇି ଗାଁକୁ ଯାଇକିରି ପର ଆଣିବା ପାଇଁ ବହୁତ କଠିନ ହୁଏ ବୁଲି ବୁଲି ଯିବାକୁ। ପଡେ ଦେଖାଯାଉ ଯଦି ଜଲଦି କାମ ସରିବ ଦେନ୍ ତାହେଲେ ଆମକୁ ଭଲ ହବ। ଆପଣ ସେପଟେ ବର୍ଷା ପାଣ କ କଣ ଖବର?
ସେଇ ତ ଖରାଦିନ ନହିଁ ଭଗବଦ ଜାତକ ଯେମିତି କୁହନ୍ତିନି ପାଣିକ ଅନେଇକି ରହିଛି। ତ ସେଇଭଳିଆ ସମସ୍ତେ ବର୍ଷା ଖରାଦିନ ସରିଲାଣି କିନ୍ତୁ ବର୍ଷା ଆସିବ ଆସିବ ବୋଲି ହଉନି ଯେ ପାଣିପାଗର ଯେଉ ଏତେ ପ୍ରକାର ମାନେ ପରିବର୍ତ୍ତନ ଆସୁଛି ସେହି ଯୋଗୁଁ ଟାଇମରେ ଯେ ମାନେ ସମୟ ହିସାବରେ ବର୍ଷା ହେବା କଥା ହେଇପାରୁନାହିଁ। ବର୍ଷା ଆମର ନର୍ମାଲି ସାଧାରଣତଃ ଜୁନ ଚଉଦରୁ ପନ୍ଦର ଭିତରେ ପଳେଇଆସେ। ତ କୁହନ୍ତିନି ରଜ ପର୍ବ ଭିତରେ ମୌସୁମୀ ପଳେଇଆସେ। ହେଲେ ମାନେ ପାଣିପାଗର ପରିବର୍ତ୍ତନ ଯେଉଁ ହୁଏ ଏପର୍ଯ୍ୟନ୍ତ ପହଞ୍ଚିନି। ତ ଲାଗୁଛି ବହୁତ ଶୀଘ୍ର ମୌସୁମୀ ପଳେଇ ଆସିବ। ହେଲେ ଏ ବର୍ତ୍ତମାନ ବହୁତ ଖରା ହେଉଛି। ଆଉ ସମୟ ସମୟ ବର୍ଷା ଉଠଉଛି ହେଲେ ବର୍ଷା ହେଉନି। କିନ୍ତୁ ବର୍ଷା ଉଠାଉଛି ଆଉ ବିଜୁଳିପାତ ହେଉଛି କିନ୍ତୁ ବର୍ଷା ହେଇପାରୁନି। ତ ଆମେ ଅନେଇଛୁ ଯଦି କିଛି ବର୍ଷା ସମୟରେ ହେଲା ତ କିଛି ମାନେ ଫସଲ ଫସଲ ଲଗେଇକି କିଛି କରିବା ପାଇଁ ଯେମିତି ଧାନ ଚାଷ ପାଇଁ ତ ବର୍ଷ ନିହାତି ଆବଶ୍ୟକ। ହେଲେ କିଛି ଅସୁବିଧା ହେଇଯାଉଛି ଟାଇମ ରେ- ସମୟରେ ବର୍ଷା ନହଇଯିବାରୁ ତ ଏଇଭଳିଆ ଅସୁବିଧାର ସମ୍ମୁଖୀନ ହଉଛୁ ହେଲେ ଲାଗୁଛି କି ଭଗବାନଙ୍କ ଆଶୀର୍ବାଦରୁ ବହୁତ ଶୀଘ୍ର ଆମର ମୌସୁମୀ ପଳେଇଆସିବ। ଆସିଲେ ବର୍ଷ ଠିକ୍ ସମୟରେ ବର୍ଷା ହେଲେ ଆମର ଏଇ, ଆଶାନୁରୂପ ଅମଳ ହବ ଆଉ ଆମେ ବହୁତ ଖୁସି ହବୁ ଆଉ। ଏଇ ଚାଲିଛି ଆଉ, ଆଉ ଆପଣଙ୍କ ଘରେ ସବୁ କଣ କେମିତି ଅଛନ୍ତି?
ହଁ ଭାଇ ଘରେ ସବୁ ଠିକଠାକ୍, ହଉ ମାଆଙ୍କ ଦେହ ଭଲ ଅଛି ବାବାଙ୍କ ଦେହ ବି ଭଲ ଅଛି ସେମାନେ ସବୁ କର୍ମମୟ ଜୀବନ ରେ ଅଛନ୍ତି। ଜେଜେମାଆଙ୍କ ଦେହ ବୟସ ହେଲାଣି ଠିକ୍ ଠାକ୍ ଅଛନ୍ତି ଖାଆ ପିଅ କରୁଛନ୍ତି। ଆଉ ଘର କଥା ଚାଲିଛି, ଆଉ ଆଜି ଦେଖୁଥିବେ ବହୁତ ଦାମ୍ ବଢିଲାଣି ଏବଂ ଯାହା ଆମର ଅ ବେପାର ଥିଲା ତାହା ବି ଦିନକୁ ଦିନକୁ ସବୁ ଧୀରେ ଧୀରେ ଧୀରେ କମି କମି ଆସୁଛି ଅ କାହିଁକି ନା ବଜାରରେ ଅନ ଅନେକ ସାରା ଲୋକଙ୍କ ଅନେକ ସାରା ଚାଲିଛି। ସେମାନେ ବହୁତ କମ ଦାମରେ ଦଉଛନ୍ତି ଏବଂ ଯଉ ଅନଲାଇନ ରେ ଯେତିକି ବି ସୁ ସୁବିଧା ହଉଛି ତା ଦ୍ଵାରା ଲୋକମାନେ ସାମଗ୍ରୀ ଆଣୁଛନ୍ତି। ତାହିରୁ ଆମକୁ ବହୁତ କ୍ଷତି ହଉଛି ଲାଗ ଚି ଆଗା ଆଗାମୀ ଦିନରେ ଆହୁରି ବି କ୍ଷତି ହବ। ହଁ ଦେଖାଯାଉ ତା ଭିତରେ ବି ଚାଲିଛି ଆଉ କଣ କରିବା! ଆଉ ଆପଣଙ୍କ ସେପଟେ ଅନଲାଇନ ସାମଗ୍ରୀ ସବୁ ଆସେ।
ହଁ ଏପଟେ ତ ସବୁ ପ୍ରକାରର ମାନେ ବହୁତ ବଡ଼ ବଡ଼ ମାନେ କମ୍ପାନୀ ନିଜ ଘରୋଇ କମ୍ପାନୀଙ୍କର ସା ମାନେ ସାହାଯ୍ୟରେ ମାନେ ଭାରତର ପ୍ରତି କୋଣ ଅନୁକୋଣରେ ସେ ବର୍ତ୍ତମାନ ପଶି ସାରିଲେଣି। ତ ବହୁତ ମାନେ ଉଚ୍ଚ ଶଶ୍ ମାନେ ବହୁତ ଶଶ୍ ତାରେ ବହୁତ କମ୍ ନେ ଦାମରେ ସେମାନେ ନିଜକୁ ନିଜର କ୍ଷତି ସହିକି ସେମାନେ ବିକୁଛନ୍ତି ଆଉ ଆମର ଭାରତର ବହୁତ ବର୍ଜାରକୁ ଅଧିକରଣ କରିବା ପାଇଁ। ତ କହିବାକୁ ଗଲେ କି ଅନ୍ ଅନଲାଇନ୍ ଯୋଉ ଚାଲିଛି ତ ବହୁତ କିଛି ଲୋକ ଆ ସେମାନେ ବହୁତ ବଡ ବଡ କମ୍ପାନୀ ତ ସେମାନେ କ୍ଷତି ସହିଯାଉଛନ୍ତି। ହଁ ଛୋଟ ମୋଟିଆ ବେପାରୀ ସେ କ୍ଷତି ସହି ପାରୁନାନ୍ତି। ତ ଫଳରେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ତ ବଡ଼ ବଡ଼ କମ୍ପାନୀ ଏଇଟା ଚାହୁଁଛନ୍ତି କି ଯେତିକି ସବୁ ଛୋଟମୋଟିଆ ଘରୋଇ କମ୍ପାନୀ ଅଛନ୍ତି କି ଗୋଟେ ବଜାରରେ ଯୋଉ ଛୋଟ କ୍ଷୁଦ୍ରି କ୍ଷୁଦ୍ର ବ୍ୟବସାୟୀ ତ ତାଙ୍କର ସେ ଯେବେ ତାଙ୍କ ବ୍ୟବସାୟ ବନ୍ଦ କରିଦେବେ। ତାପରେ ସେମାନେ ତାଙ୍କ ଦରଦାମ ବଢ଼େଇବା ପାଇଁ ଚେଷ୍ଟା କରୁଛନ୍ତି ତ ଯୋଉଟାକି ତାଙ୍କ ବହୁତ ବଡ଼ ଚ କ୍ରାନ୍ତ ତ କହିବାକୁ ଗଲେ କି ସେଇଟା ଅନଲାଇନ ଅହ କିଣିବାକୁ ଗଲେ ଯେତି ଯେତିକି ଭଲ କିନ୍ତୁ ଭବିଷ୍ୟତ ଦେଖିଲେ ସେଇଟା ବହୁତ କ୍ଷତି ହବାକୁ ଅଛି ଯେମିତି ବଡ଼ ବଡ଼ ଦେଶରେ ସେମାନେ ବର୍ତ୍ତମାନ ହଇରାଣ ହଉଛନ୍ତି କି ବର୍ତ୍ତମାନ ତାଙ୍କ ପାଖରେ ଆଉ କିଛି ମାନେ ଅପସନ ହିଁ ବଞ୍ଚୁନି ଯାହା କିଣିବେ ସବୁ ଅନଲାଇନ କିଣିବେ। ଆଉ ତମେ ଯାଇକି ଯେସକୌଣସି କିଣିବା ପାଇଁ ଆପଣ ଚେଷ୍ଟା କରିବେ ଆପଣଙ୍କୁ ମିଳିବନି। ଆଉ ଯାହା ମିଳିବ ବହୁତ ନିମ୍ନମାନର ଜିନିଷ ମିଳୁଛି। ତ ଆମେ ଯଦି ଆଜିଠୁ ସେତିକି ଅନଲାଇନ୍ କି ଉପର ଏତେ ଭରସା ରହିବ। ତ ଭବିଷ୍ୟତରେ ଆମେ ବି ସେଇଭଳିଆ ହଇରାଣ ହବା ମୋତେ ବି ଏଇଟା ଲାଗୁଛି। ଆଉ କଣ କୁହନ୍ତୁ।
ଆଚ୍ଛା ହଉ ଭାଇ ରଖୁଛି।
ଠିକ୍ ଅଛି ଭାଇ ଆପଣଙ୍କ ସହ କଥା ହେଇକି ବହୁତ ଖୁସି ଲାଗିଲା।